ହ୍ୟାଲୋ । ହୁଁ କଣ କରୁଛ?
ଏଇ ଶୋଇଛି ଆଉ କଣ କରିବି, ତମେ?
ହୁଁ ମୁଁ ଏଇ ଛାତ ଉପରେ ବସିଥିଲି। ଖାଇସାରିଲଣି ହଁ, ମୁଁ ତ ଏବେ ସାଙ୍ଗେ ସାଙ୍ଗେ ଖାଇଲି।
କଣ ଖାଇଲ?
ମୁଁ ରୁଟି ଆଉ କ୍ଷୀର। ତମେ କଣ ଖାଇଲ? ହଁ, ରୁଟି ଚିକେନ ମୁଁ ରୁଟି କ୍ଷୀରକୁ ତମେ ରୁଟି ଚିକେନ।
ସେମିତି ଆଉ। ଆଉ ଗରମ ହଉଛି ବୋଲି ଛାତ ଉପରେ ଅଛ?
ଓହ।
ଆଚ୍ଛା ଆଚ୍ଛା। ଆଚ୍ଛା, ତମକୁ ଆଜ୍ଞା?
ଆଉ କଣ କହିଲ?
ତମ ଗାଁ ରେ ଜଗନ୍ନାଥ ମନ୍ଦିର ଅଛି?
ହୁଁ ଆମ ଗାଁରେ ହଁ। ନା ଆମ ଗାଁରେ ନାହିଁ ପାଖ ଗାଁରେ ଅଛି।
ରଥଯାତ୍ରା ହୁଏ?
ହଁ ରଥଯାତ୍ରା ଏମିତି ତ ଆମ ଗାଁରେ ଛୋଟ ପିଲାମାନେ ଜାଣିଥିବ ତ ଗାଁରେ ଛୋଟ ଛୋଟ ରଥ କରିକି ଟାଣନ୍ତି। ସେମିତି ଆମର ରଥଯାତ୍ରା ଦିନ ଫାଷ୍ଟ ଦିନ ସାରା ଛୋଟ ଛୋଟ ପିଲାମାନେ ଗୋଟେ ପରେ ଗୋଟେ ରଥ ନେଇକି ଆସନ୍ତି।
ପଇସାପତ୍ର ନିଅନ୍ତି ଭୋଗ ବି ନିଅନ୍ତି ଆଉ। ଆଉ ଆମର ପାଖରେ ହୁଁ ହଁ ସେ ଛୋଟ ପିଲା ଯୋଉ ଗୁଡା ନେଇକି ଆସନ୍ତି ସେଇଗୁଡା ଏମତି ଖାଲି ଟିକେ ଟାଣେ ଆଉ।
ଆଛା କହିପାରିବ ରଜ କେବେ ହୁଏ? ପାଳନ କରାଯାଏ କେବେ ହୁଏ?
ହଁ ରଜ ଆମର ହୁଏ କୋଉ ମାସଟା ଆଷାଢ ମାସ
ହଁ
ରଜ ଆମର ପାଞ୍ଚ ଦିନ ପାଳନ କରାଯାଏ।
ହୁ।
ଆ ଗୋଟେ ଫା ଫାଷ୍ଟ ପହିଲି ର ସରି ସଜବାଜ। ତାପରେ ପହିଲି ରଜ ତା ରଜ ସଂକ୍ରାନ୍ତି। ଆ ଶେଷ ରଜ ଟା କଣ? ଓ ଭୂମି ଦହନ।
ଆଛା ଜାଣିଛ ତା ହେଲେ ଆଉ। ହଁ ହଁ ସେମ ସବୁବେଳେ ହିଁ ସେମ ଆଉ ଅଲଗା କଣ ହୁଏ କି?
ହଁ ନା ନାଁ ମୁ ଭାବିଲି ତମଆଡେ ତିନ ଦିନି ହୁଏନା କଣ?
ଆଛା ଆଚ୍ଛା ଆଉ ରଥଯାତ୍ରା ବିଷୟରେ କଣ ଜାଣିଛ?
ରଥଯାତ୍ରା ବିଷୟରେ କଣ ଜାଣିଛି ତ ରଥର ରଥଟଣା ହୁଏ।
କେବେ ହୁଏ କେବେ ପଡ଼େ କଣ ହୁଏ?
ଏବେ ହୁଏ ସେଇଟା ଜୁଲାଇ ମାସରେ ଶ୍ରାବଣ ମାସ ଶ୍ରାବଣ ମାସରେ ହୁଏ।
ଆଷାଢ ମାସରେ ହୁଏ।ଶୁକ୍ଲ ପକ୍ଷ ଦ୍ଵିତୀୟ ତିଥି ରେ ହୁଏ ଏଇଟା।
ଆଷାଢ ମାସ ହଁ ଆଷାଢ ମାସ।
ହେଲା କି ଜାଣିଛ ତ ରଥରେ କୋଉ ଠାକୁର ରୁହନ୍ତି?
ହୁଁ ଜଗନ୍ନାଥ
ଆଉ ଖାଲି ଏକା?
ନା ଜଗନ୍ନାଥ ବଳଭଦ୍ର ସୁଭଦ୍ରା
ହୁଁ।
ତାପରେ ଆମର ସ୍ନାନ ପୂର୍ଣ୍ଣିମା ବି ହୁଏ। ସ୍ନାନ ପୂର୍ଣ୍ଣିମା ଏବେ ଗୋଟେ କେବେ ପଡିବ ତ ଫାଷ୍ଟ?
ହୁଁ ଆଗ ସ୍ନାନ ପୂର୍ଣ୍ଣିମା ହୁଏ। ତାପରେ ଯାଇକି ରଥଯାତ୍ରା ହୁଏ। ରଥଯାତ୍ରାରେ ତିନି ଠାକୁର କୋଉଠିକି ଯାଆନ୍ତି ଜାଣିଛ?
ହ ତାଙ୍କ ମାଉସୀ ଘରକୁ ଯାଆନ୍ତି ନଅ ଦିନ ନଅ ଦିନ ପାଇଁ
ହୁଁ ରଥ ପୁରୀ ଯାଇଛ?
ପୁରୀ ହଁ ଯାଇଥିଲି ଥରେ ମାତ୍ର ଯାଇଛି।
ମାଉସି ମା ମନ୍ଦିର ଦେଖିଛ? ଆଉ
ଆଉ ଯାଇଥିଲି କେବେ ଯାଇଥିଲି ଆଉ ଏବେ ତ ଯାଇନି ବହୁତ ଦିନ ତଳେ ଯାଇଥିଲି।
କହିପାରିବ ରଥ ଯୋଉ ତିନିଟା ରଥର ନାମ ତମେ କହିଲ?
ତିନିଟା ରଥର ନାଁ ଗୋଟେ ନନ୍ଦିଘୋଷ ଦେବ ଦଳନ ଆଉ ଗୋଟେ ଭୁଲି ଯାଇଛି।
ତାଳ ଧ୍ୱଜ ଜାଣିନ ଏ ଭାଇ ତମେ ଓଡିଆଟି
ଜାଣିଥିଲି ଭୁଲି ଯାଇଛି। ଆଉ ତମେ ପୁରୀ ଯାଇଛ?
ହଁ ମୁଁ ତ ବହୁତ ଥର ଯାଇଛି ମତେ କୁହ ରଥଯାତ୍ରାରେ ଆମ ଗାଁ ହିଁ ଜଗନ୍ନାଥ ମନ୍ଦିର ଅଛି ମୁଁ କେବେ ବି ପୁରୀ ଯାଇନି ରଥଯାତ୍ରାରେ ଆମ ଗାଁ ରେ ହିଁ ଅଛି। ଛି ଆମ ଗାଁରେ ବି ବହୁତ୍ ବଢିଆ ରଥଯାତ୍ରା ହୁଏ ଜାଣିଛ।
ହଁ ରଥ ଟାଣା ହୁଏ ସେଠି?
ହଁ, ହଁ ବହୁତ ବଢିଆ ସେ ଉଭ ରଖ ଆମ ଗାରେ ବହୁ ରଥ ଗୋଟେ ତିଆରି କରାଯାଏ, ଯଦି ଆମର ଆମ ଗାରେ ବି ରଥ କାମରେଣି ଚାଲିଲାଣି ଆମ ଗାଁ ରେ କେବେଠୁ ରଥ ତିଆରି ହେଲାଣି ।
ହଁ ଏବେଠୁ ତ, ଏବେ, ଏବେଠୁ ତ ତିଆରି ଆରମ୍ଭ ହେଇଯିବଣି ।
ମ ତିଆରି ହେଲେ ବି ଅଥରେ ଷ୍ଟାର୍ଟ ହେଲାଣି ତ ଆମ ଗାରେ ବି ବହୁତ ବଢିଆ ହଏ ଆମର ବହୁତ ସାରା ଦୋକାନ ଫୋକାନ ବି ଦୋକାନ ବଜାର ବହୁତ ସାରା ପଡେ ପୁରା ବହୁତ ଲୋକ, ଆମ ପଞ୍ଚାୟତ ସାରା ଲୋକ ଆସନ୍ତି ପୁରା ରଥ ଟାଣିବାକୁ, ବହୁତ ବଢିଆ ଆକାରରେ, ବହୁତ ଦୋକାନ ଫୋକାନ ପଡେ ଦୋଳି ଫୋଳି ପଡେ, ଖାଇବା ଦୋକାନ ବି ବହୁତ ସାରା ପଡେ, ତମେ ତ ଜାଣିଥିବ ଯୋଉଠି ମେଳା ଲାଗିବ ସେଇଠି ଖାଇବା ଦୋକାନ ନାଇଁ କି? ଏ ପିଟା ତ ଆଗରେ ଥିବ ତ ବହୁତ ସାରା ଦୋକାନ ପଡେ
ଆଉ ଆମର ଏପଟେ ଏପଟେ ଯାତ୍ରା ହୁଏ ଜାଣିଛ କି? ଜାଣିିନଥିବ ତ କୁ
କଣ ଯାତ୍ରା ନା କହିଲ?
ସିଙ୍ଗାପୁର ଯାତ୍ରା ଜାଣିଛ?
ସିଙ୍ଗାପୁର ଯତେବେଳେ ମୁଁ ଜାଣିନି ବହୁତ ଥଲ ସେ ଜାଣିଛି । ସିଙ୍ଗାପୁର ଯାତରେ ବେବେେଳେ ଏପ୍ରିିଲ୍ ମାସରେ ସବୁ ବର୍ଷ ମୁଁ ଯାଏ ମୋ ପିଇସି ଘର ସିଙ୍ଗାପୁର।
ଅ ହୋ ସେଇଠି ଆ ପୁରା ଫାଷ୍ଟ ଦିନ ଆସିକି ଫାଷ୍ଟ ଦିନଠାରୁ ଆସିକି ରୁହ?
ହଁ ହଁ ମୁଁ ପୁରା ଫାଷ୍ଟ ରୁ ଆସେ ଠାକୁର ପାଣି କୁ ଯିବା ଯାଏ ଯାଏ। ଯାଏ ଆଉ ମୁଁ ପୁରା ସବୁବେଳେ ମୁଁ ସବୁବେଳେ ବୁଲି ଆସିବି ମୁଁ କେବଳ ଦୋଳି ପାଖରେ ହିଁ ଥିବି। ଆଉ ପଡିଆ ଭିତରେ ଠାକୁର ପାଖରେ ମଣ୍ଡପ ଥା ଠାକୁର ଦର୍ଶନ କରି ଆସିକି ଦୋଳି ପାଖରେ କାହିଁକିନା ପଡିଆ ଭିତରେ ବହୁତ ସାରା ଜାମ୍ ଥାଏ ନା। ହଁ ବହୁତ ବୋଲେ ମୁଁ ପଡିଆ ସାରା ବହୁତ ଯାଆ ଥାଏ ନା ଲୋକ ବହୁତ ଥାଆନ୍ତି। ଦୋଳି ଟା ପ୍ରାୟ ଟିକେ ଫାଙ୍କା ଥାଏ ନଥାଏ କି ତ ମୁଁ ସେଇଠି ବେ ସେ ଦୋଳି ପାଖରେ ସେଇଠି ପାଖାପାଖି ଷ୍ଟେଜ ଷ୍ଟେଜ ଟା ବି ସେ କରନ୍ତି। ସେଇଠି ଗୋଟେ ଚେୟାର ଉପରେ ସବୁବେଳେ ବସିବି ଦୋଳି ଖେଳିବି ଯାଇଁ ସେଇଠି ବସିବି ଦୋଳି ଖେଳିପି ଯାଇ ସେଇଠି ବସିବି ଏଇଆ। ମୁଁ ମାନେ ବହୁତ ଦୋଳି ଖେଳି ଜଣିଛ ମୁଁ ଦୋଳି ବାଲାକୁ ମୋର ଅଧା ପଇସା ପଳାଏ ସେ ଶୀଟ ଯାତ୍ରରେ।
ତମେ ଦୋଳି ଲ ମୁଁ ଦୋ ଦୋଳିି ପାଖକୁ ଗଲେ ମତେ ଡର ଲାଗେ।
ମୁଁ ସବ୍ ମୁଁ ଇଲେକ୍ଟ୍ର ଦୋଳି ଖେଳିଲେ ବ୍ରେକ୍ ଡ୍ୟାନ୍ସ ଦୋଳି ଖେଳେ ମୁଁ ମୁନ ଦୋଳି ଖେଳେ। ଆଉ ମହୋତ୍ସବ ତ ଜାଣିଥିବ ନିହାତି?
ହୁଁ।
ହ ସେଇଠି ଯଉ ଟୁଆ ଟୁଆ ଦୋଳି ପଡେ ସେଡାକୁ ମତେ ଦୋଳି ଖେଳିବାକୁ ବହୁତ ଭଲ ଲାଗ ମୁଁ ସବୁ ଦୋଳି ଖେଳେ ସବୁବେଳେ ଶୋଇଥିଲି
ଯୋଉ ଡଙ୍ଗା ଦୋଳି ଖେଳିଛ।
ହଁ ସେଇଟାକୁ ମୁଣ୍ଡଳି ବି କୁହାଯାଏ।
ହଁ ସେଇଟା ମୁଣ୍ଡ
ହୁଁ।
ହଁ ସେଇଟା ତ ବେଶୀ ଡର ଲାଗେ ଇଲେକ୍ଟ୍ରିକ ଦୋଳି ତ ଆହୁରି ଜୋର ଆହୁରି ଅଧିକ ଡର ଲାଗେ।
ଇଲେଟ୍ରିଦୋଳି ମୁଁ ଯେତେବେଳେ ଟିକେ ଏଥି ପାଇ ଡର ଯେତେ ପାଇଁ ଲଗେ କି ଲାଷ୍ଟ ଫାର୍ଷ୍ଟ କୁ ବସିଥିବ ତାହେଲେ ଟିକେ ଗରମ ଲାଗିବ ହାଲକା ଲାଗିବ ବେଶୀ ନୁହେଁ ଥରେ ଯିଏ ନୂଆ ନୂଆ ଖେଳୁ
ଉପର ସାଇଡରେ ବସିଥିବ। ଯେ ମଝିରେ ଥିବ ନା ତାକୁ ଏତେ କିଛି
ମାନେ ଥରେ ଦିଥର ଥରେ ଗୋଟେ ଥର ଖେଳିଦେଲ ଫାଷ୍ଟ ଟାଇମ୍ ସେକେଣ୍ଡ ଟାଇମ୍ ବେଳକୁ ଆଉ ତମକୁ କିଛି ଲାଗିବନି। ଖରାବେଳକୁ ଯଦି ପ୍ରଥମ ଥର ଖେଳିବ ତ ଟିକେ ତାକୁ ଡର ଲାଗିବ ଆଉ।
ହୁଁ ମତେ ତ ଦୌଡି ଖେଳିବାକୁ ଟୋଟାଲି ଭଲ ଲାଗେନି। ମୁଣ୍ଡ ବୁଲାଏ ମୋର। ମୁଁ ଆମ ଯାତ୍ରା ହେଲେ ମୁଁ କେବେ ବି ଦୋଳି ଖେଳିନି। ମତେ ଖାଲି ବୁଲିବାକୁ ଭଲ ଲାଗେ। ମୋତେ ଖଲି ଯାତ୍ରାରେ ହଁ ସେମତି ଆମେ ତ ପୁରା ବୁଲୁ କ ଇପ୍ସ ଆମେ ଯାଉ କେତେଟାରେ କହିଲ? ସନ୍ଧ୍ୟାରେ ଯାଉ ସାତଟା ଆଠଟା ବୁଲି ବୁଲି ବୁଲି ବୁଲି ଗୋଟେ ଗୋଟେ ଦିନ ସକାଳୁ ପଳା ଆସୁ। ତମ ଆମ ସହିତ ମୋ ଜେଜେମା ବି ଥାଏ। ସେ ବି ଆମ ସହିତ ବୁଲୁଥିବ।
ବୁଲିବାରେ ମଜା କିନ୍ତୁ ଅଲଗା ବହୁତ ବଢିଆ ଲାଗେ ନା। ଆସିବାକୁ ତ ତାହେଲେ ଇଚ୍ଛା ହିଁ ହବନି।
ହଁ ଇଚ୍ଛା ନଥାଏ ହେଲେ ସକାଳ ହେଇଯାଏ ଆଉ।
ହୁଁ ଯାତାରେ ତମେ ବେଶି କନ ଖାଇବାକୁ ଭଲ ପାଅ?
ଯାତ୍ରାରେ ତ ଆମେ ସବୁଥିରୁ ଟିକେ ଟିକେ ଟେଷ୍ଟ କରିଦଉ ଚାଟ ଚାଓମିନ ଠାରୁ ଆରମ୍ କରିକ ଗୁପଚୁ କଣ କହିଲ?
ବେଶୀ ତମକୁ ବେଶୀ ତମକୁ ଖାଇବାକୁ କୋଉଟା ଭଲ ଲାଗେ? ମନେ ଯାତ୍ରା ହେଲେ ମୁ ଏଇଟା ମୁ ଫାଷ୍ଟ ଖାଇବି।
ହୁଁ। ସେମିତି କିଛି ନାହିଁ ଯାତ୍ରାକୁ ଯିବୁ ମାନେ ସେମିତି ସବୁ ଯୋଉଟା ଦେଖିଲୁ ସେଇଟା
ମତେ ବେଶୀ ଇଚ୍ଛା ଥାଏ।କି ଭେଲପୁରୀ ଭେଲପୁରୀ ଜଣିଛ ନା?
ହଁ ଠୁମକାପୁରି ସେଇଟା ତ ମତେ ଟିକେ ଭଲ ଲାଗେନି। ହଁ ସେ ଭେଲ୍ ସେ ଠୁଙ୍କା ପରି ଯୋଉଟା କରୁଛ ତ
ନାଇଁ ଠୁଙ୍କା ପୁରୀ ଟା ହଉଛି ଯୋଟା ବଟ ପୁରୀ ଟା ଭେଲ ପୁରୀ ଯୋଉଟା କଣ କହ ପୁରୀ ଯୋ ଟେ ଗୋଲଟେ ସେଟି ଗଟେ ତା ଭିତରେ ଯୋଉ ଚାଟ ମସଲା ହଁ। ଆମେ ଯୋଉ ଖାଲି ଚାଟ ମସଲା ପୁରା ଫୁଲ କରି ଦେଇ ଦିଅନ୍ତିନି ନା ସେଇଟା ହଉଛି ଭେଲପୁରୀ। ଚି ଲାଗେଁ ସେଇଟା ବାକି ଅଲଗା ଦିନ ଠୁଙ୍କା ପୁରି ନାଇଁ ମତେ ଭେଲପୁରୀ ଭଲ ଲାଗେ ଆଉ ଅଲଗା କେବେ ବି ସେ ପୁରି ଗୁଡ଼ା ମିଳେନି ସେଟା ସିଙ୍ଗା କ ଯାତ୍ରାରେ ମିଳେ ଆଉ ମେଲଣ ମହୋତ୍ସବ ଏଇ ତିନିଟା ଜାଗାରେ ହି ମିଳେ ଆଉ କୋଉଠି ବି ମିଳେ ଏଇଯାଏ ଦିନସଟା ତ ବହୁତ ପସନ୍ଦ ସବୁ ବର୍ଷ ମହୋତ୍ସବ ସିଙ୍ଗା ହଁ ମେ ଜଣେଇ ଏଇ ତିନିଟା ହେଲେ ମୁଁ ଏଇ ଏଇଟାକୁ ହିଁ ଖାଏ ବେଶୀ ଆଉ କିଛି ନାହିଁ ମୁଁ ଯିବି ଏଇଟାଉ ଖାଇବି
ମେଲଣ ବି ତମର ସେଇପଟେ ହଉଥିବ ନା?
ହଁ ଆମ ଆଡେ ମେଲଣ ସବୁ ହୁଏ। ବହୁତ ସାରା ମେଲଣ ହୁଏ। ତୁମେ ଯାଅ ନିକି?
ମେଲଣ ତ ଏପଟେ ମ ହଁ ମୋର ଗ୍ରାଜୁଏସନ କେବେଠୁ ସରିଲାଣି।
ଆଚ୍ଛା।
ଏବେ ତମେ କୋଉଠି ଘରେ ଅଛ ନା?
ଘରେ ହିଁ ଅଛି ଘରେ ହିଁ ରହୁଛି ଘରେ ରହୁଛି ଏବେ ଜବ କରୁଛି ଏବେ ମୁଁ ଘରେ ହିଁ ରହୁଛି। ଘରୁ ଡେଲି ଯିବା ଆସିବା କରେ।
ହଉ ତମ ଘରେ ସମସ୍ତେ ଖାଇସାରିଲେଣି?
ହଁ ସମସ୍ତେ ଖାଇ ସାରିଲେଣି । ବି ଖାଇସାରିଲିଣି, ସମସ୍ତେ ବସି ଫୋନ ଦେଖୁଛନ୍ତି, କିଏ ଟିଭି ଦେଖୁଛନ୍ତି, କିଏ ଶୋଇଛନ୍ତି, ମୁଁ ବସି ଫ ତମ ସହିତ କଥା ଅଛି ଆଉ
ହଉ ଖାଲି ତମର ଡିଉଟି ଅଛି?
ହଁ ମର, ମୁ ତ ଚାଲିଛି ମୋର ଆଜି କହ କଥା ହେଲେ କା କାମ ଥିଲା ନା ତ ଯାଇଥିଲି । କୁଛି ଆମର ପତ ଛୁଟି ହୁଏ, ଆମର ସନ୍ଧ୍ୟାରେ ଛୁଟି ହୁଏନି, ରବିବାର ଛୁଟି ହୁଏନି, ଆମ ତମର ଅଫିସ କେଵେ ଛୁଟି ହୁଏ?
ମୋର, ମୋର କାଲି ତ ଛୁଟି ଅଛି, କାଲି ବି ଛୁ ଛୁଟି ଅଛି, ପଅରିଦିନ ବି ଛୁଟି ଅଛି ।
ଏବେ ତ କିଛି ପର୍ବ ନାହିଁ, ତମର
ନା ଆମର ହଁ ହୁଁଷ୍ଟର ରୋଷ୍ଟର ହୁଏ ଆମର ଗୋଟେ ୱିକ ଛୁଟି ଯେତେଟ ବି ଛୁଟି ଥିବ ମାନେ ସେଇ ଗୋଟେ ୱିକ ଭିତରେ ଯୋଉଦିନ ନେଇପାରିବ ।
ଆଚ୍ଛା, ନିଜ ହିସାବରେ ତମେ ଛୁଟି ନେଇପାରିବ । ସେମିତି ନୁହେଁ କି, ଏଇ ଦିନ ତମେ ଛୁଟି ରହିବ, ସେମିତି ନୁହେଁ, ଆଛା ତମେ ତମ ହିସାବରେ ଛୁଟି ନେଇପାରିବନି, ସେମାନେ ନେଇପାରିବ, ସେମାନଙ୍କ ଇଚ୍ଛାରେ ନୁହେଁ ମୁଁ, ମୁଁ ଆଜି ଚାହିଁବି ଛୁଟି ନବାକୁ, ତ ମୁଁ ନେଇପାରିବି ନା
ହଁ ଆମେ ଯୋଉ ନ ପକେଇବୁ ଯୋଉଟଠେ ତମରଅ କେତେଟା ଛୁଟି ରହୁଛି, ସ ସ ସଣ୍ଡେ
ନାଇଁ, ଆମର ୱେନସ ବୁଧବାର ।
ହଉ, ଏବେ ଆମର ଟିକେ ଦେଖ ତ ଟାଇମ
ହୁଁ, ହଉ ହଉ
ହଉ
ହୁଁ ହୁଁ